ହାଲୋ।
ହଁ।
ହାଲୋ।
ହଁ କହୁନୁ ହଁ କହୁନୁ। ହଁ।
କଁ କରଚୁ?
ଏଇ ଖାଇକି ବସଥିଲି।
ଆଚ୍ଛା ଆଉ ତୋ ଦେହ ଭଲ ଅଛି? ମୁଁ ବି ଖାଇକି ବସତିଲି। ମୁଁ ବି ଏଇ ଖାଇକି ବସିଲି।
ଅହ।
ନାଁ ମ କଁ ଖାଇଥିଲୁ?
ତ ମୁଁ ଖାଇଥିଲି ଭାତ, ଡା ଦାଲି ଆଉ ଆଳୁ ଭର୍ତା‌ ଆଉ ଉଁ ଏତିକି ଖାଇଥିଲି ଆଉ କିଛି ଖାଇନି। ତୁ କଣ ଖାଇ
ଓ ମୁଁ ଖାଇଥିଲି ଅଣ୍ଡା ତରକାରୀ, ଭାତ, ଆମ୍ବ।
ଅହ ଆଉ ତୋ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଅହୋ।
ଅଁ ହଁ ଗୋଟେ କଥା ଜାଣ୍ ହଁ ମୁଁ ଯାଇ ଥିଲି ମୁଁ ଯାଇଥିଲି ୱାଟର୍ ପାର୍।
ଆଉ ବୁଲିକି ଆସିଲୁ?
ହଁ ବୁଲିକି ଆସଲି ସେଠି ପାଣିରେ ଗାଧେଇଲି ରୋଲର କୋଷ୍ଟରେ ବସିଲି। ସବୁ ଜିନିଷରେ ଖେଳିକି ବୁଲି ବାଲିକି ଆସିଲି।
ଆଉ କଣ କଲୁ?
ବୋହୁତ ମଜା ଆସିଲା। ଆମେ ସମସ୍ତେ ଯାଇଥିଲୁ ସେଠି ବଡ ହୋଟେଲରେ ଖାଇବା ପିଇବା କଲୁ। ଏକାଠି ହେଇକି ବୁଲିଲୁ ଖେଳିଲୁ ଫଟ ମଟ ଉଠେଇକି ପୁରା ବୋହୁତ ମଜାମସ୍ତି କରିକି ଆସିଲ?
ଓହୋ ଆଉ କଣ କଲୁ କଣ କହୁଥିଲୁପା?
ହଁ ମୁଁ ପଚାରିଥିଲି ଆମେ ରଜ ସପିଂଗ୍ କରିବା ପାଇଁ କେବେ ଯିବା?
ଆ କାଲି ଯିବା ଚାଲୁନୁ।
ଉଁ ତୁ ଫ୍ରି ଅଛୁ?
ହୁଁ ଫ୍ରି ଅଛି।
ଆଉ ସାଙ୍ଗ ମାନଙ୍କୁବି ତୁକହିଦବୁ ଆମେ ସମସ୍ତେ ଯିବା ବୁଲି ବାଲିକି ତ ସବୁ ଜିନିଷ କିଣିକି ଆଣିବା।
ହଁ ଯିବା କାଲି ମୁଁତ କହିଦେବି କଣ ସେମାନେ ସମସ୍ତଙ୍କୁ।
ହୁଁ ଆଉ ରଜରେ କୁଆଡ଼େ ଯିବାର ପ୍ଲାନ୍ ଅ ଛି ନାକଣ ସାଙ୍ଗମାନଙ୍କ ସହିତ କୁଆଡ଼େ ଯିବ?
ନାପ ଏବେତ ପ୍ଲାନ୍ ନାହିଁ ଦେଖିବା ଯିବା ସାଙ୍ଗମାନଙ୍କ ସହିତ ବୁଲିକି ଆସିବା।
ଆଉ ତୋର ଅଛି ବ ବୋଧେ ପ୍ଲାନ୍? ଯିବା ପାଇଁ କଉଠି?
ନାଇଁ ମୁଁ ନାଇଁତ ଦେଖିବା କୁଆଡ଼େ ଗୋଟେ ପ୍ଲାନ୍ କରିକି ବୁଲି ବାଲିକି ଆସିବା ଆଉ।
ତିନି ଦିନି ବୁଲିକି ଆସିବା ଆଉ ତାପରେତ ସରିଲା ର ଜ ରଜ ପାଇଁ କେତେ ଏକ୍ସାଇଟେଡ ଥିଲୁ ତାପରେ ସରିଗଲା ରଜ। ଆଉ
ତ ମିଳିବନା କରିବ ଏମିତି ସାଙ୍ଗ ଙ୍କ ସହିତ ବୁଲିବା, ତୁଖାଲି ଏମିତି ସାଙ୍ଗ ମାନଙ୍କ ସହିତ ବୁଲିବା ଖେଲିବା ଆଉ ଟାଇମ୍ ମିଳିବନି ଆଉ।
ହଁ। ହଁ। ଆଉ କଣ କରୁୁ କହୁ କରୁଥିଲୁ? ନା ବସିଥିଲି ଆଉ କଣ କରିବି ଖରାରେ
ହୁଁ। ରା ତ ରାତିରେତ ଶୋଇ ହବନି ଯେତେ ଗରମ ଲାଗୁଛି। ହୁଁ ଏତେ ଗରମ ଲାଗୁଚି କଲବି ଶୋଇବି ହଉନି ହଁ।
କଣ ବହୁତ୍ ଗରମ ହଉଚି ଏଠି।
ହୁଁ। କଣ?
ମୁ କହିଲି ତମ ଘରେ
ନା ଏସି। ଗରମରେ ଏ ସି କି ନାଲାଗିନି ତମ ଘରେ ଲାଗିଚି ବୋଧେ?
ଆମ ଘରେ ଲାଗିନି ଲାଗିବ।
ଓଉ ଆମରବି କହିଚନ୍ତି ଲଗେଇବେ ପେନି ଯାଅ ଆର ବର୍ଷ ଦେଖିକି ଲଗେଇବେ ଗୋଟେ ଲଗେଇଦେବେ ଏ ସି। ଗରମ ସମସ୍ତେତ ଲଗେଇ ଦଉଛନ୍ତି ଫ୍ୟାନତ ଜମା ଚାଲୁନି।
ହଁ ପା।
ଗରମ ରେ ଖାଲି ହଲୁଚି ଫ୍ୟାନ୍ ଯେତେ ଖରା ବେଶୀ ପଡୁଚି ସେତିକି ହୁ ହଁ।
ହଁ ପା ଫ୍ୟାନ ପବନ ଜମା ବାଜୁନି।
ନା। ପବନ ତ ବା ଦଉନି ବାଜିବ କଣ?
ହୁଁ ଆଉ
ମୋର ଭଲ ଆଉ ତୋର କଁ କଅ?
ମୋର ବି ତ ସବୁ ଭଲ ଅଛି କଣ କଇବି? ଆଉ ତୁ ଅ କଣ? ୱାଟର ପାର୍କ
କଲ କର କଣ କହୁଚୁ?
ମୁଁ କହିଲେ ୱାଟର ପାର୍କ ରୁ ଜା ଯାଇଥିଲୁ କଣ କିଣିକି ଆଣିଲୁ?
ମୁଁ କଣ କିଣିବି ସେଥିପାଇ ଏଇ ଗୋଟେ ହଳ ଡ୍ରେସ ଆଣିଥିଲି କୁର୍ତ୍ତୀ ପ୍ୟାଣ୍ଟ ଆଣିଥିଲି। ଆଉ ଡ୍ରେସ ଟ ଭଲ ନଥିଲା ସେମତି ଖାଲି ୱାଟର ପାକ ବୁଲିକି ପଳେଇ ଆସିଲୁ।
ଉଁ କିଏ କିଏ ଯାଇଥିଲା?
ଆମେ ଯାଇଥିଲୁ ମୁଁ ମୋ ଭାଇ ପିଇସି ହେରିକା ସମସ୍ତେ ଯାଇଥିଲେ। ବୁଲି ବାଲିକି ଆସିଲୁ ଆଉ।
ଓହୋ ଆଉ?
ଆଉ ତୁ ତ କହୁଥିଲୁ କୁଆଡେ ମିସି ଦେଖିବା ପାଇଁ ଯିବା ପାଇଁ କୁଆଡେ ଯିବୁ?
ଏଇ କୁଆଖିଆରେ କହିଥିଲି ସେଇଟା ମୁଁ ବୁଝିନି ଆଉ କଲ୍ କରିନି। ଆଉ ଆଜି ଦେଖିବି ସନ୍ଧ୍ୟା ବେଳେ କଲ କରିକି କହିବି ପଚାରିବି ତାପରେ। ତାପରେ ତୋତେ କହିବି ସେ କଣ କହୁଛନ୍ତି? କେତେବେଳେ ମିସିନ ଶିଖଉଛନ୍ତି ସକାଳେ ନା? ଖରା ବଳେ ବୁଝିବି କହିବି?
ହଁ ସକାଳୁ ଦେଖଲି ଭଲ। ଖରବେଳେ ଶିଖେଇଲେ ଖରାରେ କେମିତି ଯିବ?
ହ ଖରା ହଉଛି କିଏ ଯିବ ମୁଁ ପଚାରିବି ତତେ କହିବି?
ହଁ କହିବ ଆମେ ସାଙ୍ଗ ହେଇକି ଯିବା ସମସ୍ତେ ଆଉ।
ହଁ ହଁ।
ଆଉ?
ନାଇଁ ମୋର ସବୁ ତ ଭଲ ଅଛି।
ମୁଁ କଣ ତିଆରି ହେଇଥିଲା ତମର ଆଜି ରୋଷେଇ?
ଆମର ମାଛ ସରି ଆମର ଅଣ୍ଡା ହେଇଥିଲା ଆଜି।
ଓହୋ।
ଯିବା ମାର୍କେଟ ଯିବା କି ଚାରିଟା ବେଳେ ବୁଲେଇି କଣ ଖାଇ ପିଇକି ଆସିବା?
ଚାଲୁନୁ ଯିବା।
ଚାଲ ସମସ୍ତେ ସାଙ୍ଗ ହେଇକି ଯିବା ଏକାଠି ବୁଲି ଗଲୁନି ଖାଇ ପିଇକି ଆସିବା ଆଉ।
ହଁ। ଚାରିଟା ବେଳେ ଯିବାଲେ ଚାରଟା ନା ସାଢେ ଚାରଟାରେ ଯିବା ଚାରଟାରେ ଖରା
ହୁଁ ହୁଁ। ମୁଁ ଆଜି ଗୋଟେ ପଢୁଥିଲି ଇଏ ବୁକ୍। ଗୋଟେ କାହାଣୀ ଆଜି ପଢିଥିଲି ତୁ ଶୁଣିବୁ?
କହୁନୁ କି କାହାଣୀ?
ମୁଁ କହୁଥିଲି ଦିଟା ସାଙ୍ଗ ଥିଲେ। ହେଲା? ଦିଟା ସାଙ୍ଗ ଥିଲେ ଦି ସେ ଦି ଜଣ ଯାଇଥିଲେ ଜଙ୍ଗଲକୁ ବୁଲିବା ପାଇଁ।
ହଁ।
ସେତେ ଜଙ୍ଗଲକୁ ବୁଲିବା ପାଇଁ ଯାଇଥିଲେ ସେମିତି ବୁଲୁଥିଲେ ହ ଠାତ ତାଙ୍କ ଆଗ ତାଙ୍କ ଆଗରେ ଗୋଟେ ଭାଲୁ ସିକି ଠିଆ ହେଇଗଲା ଜଣେ ସାଙ୍ଗ ସେ ଗଛ ପଉରେ ଚଢିଆ ଶିଖିଥିଲା। ସେ ଗଛ ଉପରକୁ ପଳେଇଲା ଆଉ ଗୋଟେ ସାଙ୍ଗ ସେ ଶିଖିନଥିଲା ସେଇଠି ତଳେ ତା ମାନେ ସାସତ ନିଃଶ୍ଵାସ ବନ୍ଦ କରିକି ସେମିତି ଶୋଇଗଲେ ଯେମିତି ବେହୋସ୍ ହୋଇଯାଆନ୍ତି? ଶୋଇ ପରିଲା। ତାପରେ ଭାଲୁ ଲା ଯିଏ ତଳେ ଶୋଇଥିଲା ତା ପାଖକୁ ଆସିଲା ତା ନା କ ଆଖି କାନ ସବୁ ଶୁଙ୍ଘିକି ପଳିଲା ଭାଲୁ ଗଲା ପଳେ ଆଉ ଜଣେ ସାଙ୍ଗ କହୁଛି କହୁଛି କି ତତେ ଭାଲୁ ସାଙ୍ଗ କଣ କହୁଥିଲା ସେ ସାଙ୍ଗ ଟି କହିଲା କହିଲା ଭାଲୁ ମତେ କହିଲା ଯିଏ ବିପଦରେ ଯୋଉ ସାଙ୍ଗ ତମ ସହି ତ ଠିଆ ନହୁଏ ସେ ପ୍ରକୃତ
ହୁଁ।
ତା ସାଙ୍ଗ ନୁହେଁ।
ହୁଁ।
ହଁ। ଏମିତି ଗୋଟେ କାହାଣୀ ପଢୁଥିଲି ଆଜି। ସେ ପା ତାପରେ ଦି ଜଣ ସାଙ୍ଗ ହେଇକି ଆଉ ଜଣେ ସାଙ୍ଗ ତାକୁ ଭୁଲ୍ ଫୁଲ୍ ମାଗିଲା ସେ ଦିନ ଜଣ ପୁଣି ଘରକୁ ଫେରିଲେ।
ହୁଁ କେବେ ପଢିଥିଲୁ ଏଟା ଆଜି ସକାଳେ ନା କାଲି ରାତିରେ ପଢିଥିଲୁ?
ନା ଆଜି ପଢିଥିଲି।
ଆହୋ।
ଆଜି ଏଇ ସକାଳୁ ପଢ଼ିଥିଲି। ମୁଁ କହିଲି ମୁଁ ସାଙ୍ଗକୁ କଲ୍ କଲେ କହବି ଆମେ ତ ଆମ ତ ସବୁବେଳେ ସାଙ୍ଗରେ ରୁହନ। କିଏ ଆଉ? ତମର ତ କିଛି ନାହିଁ ଆମେ ସାଙ୍ଗ। ହଁ। ମୁଁ କହିଲି ଆମେ ତ ସାଙ୍ଗରେ ରୁହନ୍ତେ ଆଉ ତ ସେମାନେ ପଳାନ୍ତି ଆଉ।
ହୁଁ ସେମାନେ ତ କେହି କଲ୍ ବି କରନ୍ତିନି ଆମେ ଦି ଜଣ ଯାହା କଥା ହେଉଛୁ।
ହଁ ପା ସେ ତ କଲ୍ କରିକି ପଚାରନ୍ତିନି ବି।
ନା।
ଆଉ?
ନା ସବୁ ଭାଲ ନା କିଛି କହୁନି ସବୁ ତ ଭଲ ଆଉ କଣ କହିବି। ଖରାରେ ତ କିଛି ଏଇ କ ଇଏ କରିବାକୁ ଇଚ୍ଛା ହଉନି ଖାଲି ଏସି ରେ ବସିବାକୁ ଇଚ୍ଛା ହଉଛି।
ହଁ।
କିଛି କାମ ବି କରିବାକୁ ଇଚ୍ଛା ହଉନି ଏତେ ଗରମ ହେଉଛି। ଚୁଲି ପାଖରେ ବସିବାକୁ ଇଚ୍ଛା ହଉନି।
ହଁ ପା ଯାହା ଗରମଉନି।
ସମସ୍ତେ କହୁଛନ୍ତି ଥଣ୍ଡା ଭଲ କିଏ କହୁଚି ଗରମ ଭଲ ଗରମ ତ କେହି କହୁନାହାନ୍ତି ଥଣ୍ଡା ଆଉ ବର୍ଷା ଭଲ।
ହଁ ପା ତତେ କୋଉ ଋତୁ ଭଲ ଲାଗେ?
ମତେ। ମତେ ଥଣ୍ଡାରେ ତ ସେ ଅଳ୍ପ ଅଳ୍ପ ହଉ କୋଉଟା ଗରମରେ ତ ଗରମ ଶୀତରେ ତ ଶୀ ଆଉ ଉଁ ବର୍ଷାରେ ତ ବର୍ଷା ଆଉ କଣ କରିବା? ଆ
ଦେଖିବା କଁ ହଉଛି।
ହଁ ଦେଖିବା କେତେ ଇଏ ହୋଉଛି।
ଶୀତ ଦିନ ବି ଟିକେ ଭଲ ଶୀତରେ କଣ ଘୋଡ଼େଇ ଘାଡ଼େଇ ହେଇକି ବଇଲେ ବି ସେ ଜଣା ପଡ଼ିବନି ଗରମ ରେ ତ ନା ଘରେ ରହି ହଉଚି ନା ବାହାରେ ରହି ହଉଚି ନା କିଛି କରିବା ମୋ ଇଚ୍ଛା ହୋଉଚି।
ହଁ ହଁ। ଆଉ
ଆଉ ତୁ କଁ କହୁନୁ ମୁଁ ତ କେତେ କଥା କହିଲିଇଁ ତୁ କଁ କୋହୁନୁ।
କଣ କହିବି ସବୁ ତ ଭଲ ଆଉ କଣ କହିବାର ଅଛି? ଆଉ ଆ ସେତି
ତମ ଘରେ କା ସହିତ ଯାଇନ? କଁ ହେଇଚି?
ମୁଁ କେଦେ ସେ ଟିକେ ଥିବ ମୁଁ କହିଲି ସେତିକି ଥିବ ନା ଆଉ ଟିକେ ଯିବା ପରେ କରିବୁ?
ବୁଝିପାରିଛୁ ହଉ ଯାଉ ଆଉ କଣ କହୁଥିଲୁ କହ।
ମୁଁ କହିଲି ତ ତୁ ଯାଇନୁ ତୋ ଘର ଫ୍ୟାମିଲିଙ୍କ ସହିତ କୁଆଡ଼େ ବୁଲିଆ ପାଇଁ?
ନାଁ ଯାଇନୁ ଯିବୁ ଗୋଟେ ବାହାଘର ଅଛି ଏଗାର ତାରିକ୍ ଦିନ। ଯିବୁ ବୁଲିକି ଆସିବୁ ସମସ୍ତେ।
ଯାଅ ହୁଁ ଯା ବୁଲିବ ଆ‌‌‌ଉ କଁ କଁ?
ହଁ ଆଉ କଣ କରିବା?
ତ ଆଉ
ହଁ ତାପରେ ତ ଆଉ ନାହିଁ ଏଟା ଲାଷ୍ଟ ଅଛି ତାପରେ ଦେଖିବା କଣ ହବ। ତାପରେ କାହାର ବାହାଘର ହବ ଦେଖିବା।
ତାପରେ ନେକ୍ସଟ ତମର ହେଇଯିବ ଆଉ।
ଆମର ତ ଏବେ ହେବାର ନାହିଁ ତୁ ଛାଡେ
ହଁ।
ହଁ ଇବି ଇ ଏ ପ୍ରସ୍ତାବ ଆସିବ ଯେବେ ଦେଖିବା।
ଉଁ ପ୍ରସ୍ତାବ ଆସିଲା ତୋର ତ ସଇଲା ସେଇଠି ଆଉ।
ହଁ ସେଇଟା ଟିକେ ଡର ଲାଗେ ଯୋ ଆସିବେ ଦେଖିବେ ଆଉ କିଛି ଡର ଲାଗେନି ମୁଁ ଭଲ
ଉ ହଁ।
ଆଉ? ତୋର ଆସି ଆଶଚି ତୋର କଣ ଆଜି ଆସିଛି ପ୍ରସ୍ତାବ ଫ୍ରସ୍ତାବ।
ନାଇଁ ମୋର ଏବେ କିଛି ନାଇଁ।
ତମ ଏ ତୋ ଭଉଣୀର ପା ଆସିଥିଲା ନା କଣ ପ୍ରସ୍ତାବ।